ହ୍ୟାଲୋ ହଁ କୁ
ତମର କଣ ସ୍ଲୋ ହେଇଗଲା
ସ୍ଲୋ ହେଇଗଲା
ପଶିଗଲକି କଉଠି
ରୁମରେ ହିଁ ବସିଚି।
ଓହୋ ନା ଟିକେ ସ୍ଲୋ ହେଇଗଲା ତ ମୁଁ କଇଲି କାଳେ କୁଆଡ଼େ ପଳେଇିଲ ବୋଧେ।
ହୁଁ ନା ନା ନା କୁଆଡ଼େ ଯାଏନି।
ଆଉ ଚାରିଟା ବେଳେ ସାଙ୍ଗସାଥି ବୁଲୁ ନା।
ସାଙ୍ଗସାଥି ନା ମାନେ ଯାଉ ଆମେ ମାନେ ମୋ ଭଉଣୀ ଦୁଇଜଣ ମୁଁ ଆମେ ମିଶିକି ସନ୍ଧ୍ୟାବେଳେ ଯାଉ ପ୍ରାୟ ସ୍କୁଟି ଧରିକି ମାର୍କେଟ ଯାଉ ବୁଲାବୁଲି କରିକି ଆସୁ ଆଜି ଯାଇନୁ।
ତମର ଆ
ହଁ ବଡ ଦିଦି ଭାଇ ଯାଇ ଅଛି ମୋର ତଳେ ଆହୁରୁ ସାନ ଦୁଇଜଣ ଭଉଣୀ ଅଛନ୍ତି ଆମେ ଚାରିଜଣ ଭଉଣୀ ଖାଲି। ଭାଇନାହାନ୍ତି ହଁ
ମୁଁ ଚାରି ଭଉଣୀରେ ଗୋଟେ ଭାଇ ବୋଧେ
ନା ନା ନା ଭାଇ ନାହାନ୍ତି।
ଭାଇ ନାହାନ୍ତି ନା ରାକ୍ଷୀ ବାନ୍ଧିଲା ବଳେ ଟିକେ ମନ ଦୁଃଖ ହଉଥିବ ଆଉ।
ଉଁ ରାକ୍ଷୀ ହଁ ମୋ ଦାଦାଙ୍କ ପୁଅ ଅଛି ନା ଗୋଟେ ଦା ଦାଦାଙ୍କ ପୁଅ ଦି ଜଣ ଅଛନ୍ତି। ତାଙ୍କ ହାତରେ ରାଖି ବାନ୍ଧିଦେଉ
ତମେ ଦି ନମ୍ବର ରେ।
ହଁ।
ଆଚ୍ଛା ଆଛା ତାପରେ ଆପରେ ତମ ପଳି ଆଉ।
ହେ ହେ ହଁ ସେଇଭଳିଆ ଆଉ ଅ‌ହା
ଅ ଏବେ ତ ଦେଇ ବାହା ହେଇଛନ୍ତି ତାପରେ ଟିକେ ଟାଇମ୍ ଲାଗିବ ଆଉ। ତାପରେ ତମ ପାଳି ପଡ଼ିବ ଆଉ। ହ ମ ଝିଅ ଜନ୍ମ ତ ପରଘର
ହେ ହେ ହେ କାହିଁକି ଏଟା ପୁଅ ଜନ୍ମ ପରଘରକୁ ହବାର କଥା।
ନା ପୁଅ ଜନ୍ମ ଆଉ କୋଉଠି କି ଗୋଟେ ଗୀତ ନାଇଁ ନା କଣ କହୁଛି ମୁଁ ଫେରିଲେ ତୁ ମୋର ମୁଁ ତ ସେଇ ମୁଁ ସେଇ ଡାଇଲକ୍ ମନେ ରଖିଚି ଯାହାକୁ ବାହାହେବି ସେଇଆ କହିବି। ମୁଁ ଫେରିଲେ ତମର ଯଦି ନ ଫେରିଲି ଆଉ କାହାର।
ମାନେ ଏମିତି କଣ କହୁଛ। ସିରିୟେସ୍‌ଲି ଏମିତି କହୁଛ?
ଆ ହେଇନି ନା ହେଲେ ତ ଜଣା ପଡିବ ନା ହେଁ।
ହୁଁ ହୁଁ ହେଲେ କଣ ହେଲା ହେଠୁ ଏମିତି ତ କହିବା କଥା ନୁହେଁ ନା।
ଏ ମଜା ଗଜା ଫାଜା ଆଉ ନା ବାହା ହେଇନି ବୋଲି କଣ ବର ଫ୍ରି ହେବି
ହୁଁ ହୁଁ ହୁଁ ହୁଁ।
ନାଁ ଯାଇଛ ତ ବର ଯାତ୍ରୀ?
ହଁ ବର ଯାତ୍ରୀ ଯାଇଛି।
ହଁ ଏଇଟା ଗୋଟେ ଢଗ ଆଉ ଆର ଆଉ ଗୋଟେ ମିନିଂ ଅଛି। କଣ ବାହା ହେଇନେ ମାନେ ବାହା ମାନେ ବୋଲି କଣ କଥା ହେଇନି?
ହଁ।
ମାନେ ଯୋଉ ଇଏ ଆଉ
କଁ
ମାନେ ଏଇ ଯୋଉ ଭଲ ପାଏ ଯୋଉ ସୁ ମାନେ
ହଁ ହଁ ହଁ ହଁ।
ଏଇଆ କଣ ଆଜିକାଲି ତ ସବୁ ସେଇଆ ଆଉ। ହବ ଫାଇଭ୍ ଯୁଦ୍ଧ ଆଜି ମାନେ ଆଜି ଜଣ ସହିତ କଥା ହେଲେ ପୁଣି କାଲି ଆଉ କା ସହିତ
ହୁଁ କଣ ପାଇଁ ଏମିତି କରନ୍ତି?
ନା ଗାଁ ଗାଁ ଗଳିରୁ ଏତେ ନାହିଁ। କିନ୍ତୁ ଟିକେ ବାହାରୁ ଳରେ ଟିକେ ଏମିତି ହୁଅନ୍ତି ନା ଗାଁ ନା ଗାଁ ଗହଳିରେ ଏମିତି ହୁଅନ୍ତି?
ହୁଁ। ହଁ ଗାଁରେ ବି ଅଛନ୍ତି ସେମିତି କାହିଁ ଗାଁରେ ବି ଏତେ ତ ଭଲ ନୁହଁ ମାନେ ସେମିତି କିଛି ମାନେ ନାହିଁ ଯେ ବାହ ରହୁଛନ୍ତି ବୋଲି ଖରାପ ବିଥୁ ଗାଁରେ ରହୁଛନ୍ତି ବୋଲି ଭଲ
ଆ ମୋ ବା ମୋ ଭାଗରେ କେହି ପଡି ନାହାନ୍ତି ଆଉ।
ହୁଁ ଗାଁ ତ ସବୁ ବେଶୀ ଗୋ ଟୋ ଗୋଟେ କଳାକାର
ଆଗରୁ ମାନେ କଣ କହିଲ ଯେତେବେଳେ ମୋବାଇଲ ଭଲ ନଥିଲା ମାନେ ଷୋହଳରେ ତ ଜିଓ ଆସି ଥିଲା ନା ତା ପୂର୍ବରୁ ଏଇ ଯୋଉ ଥ୍ରୀ ଜି ଫି ଜି ଥିଲା ସେତେବେଳେ ତ ଫୋନ ଫୋନ ଏତ ଧରା ଧରି ନଥିଲା। ଆଚ୍ଛା ମୁଁ ଦେଖିଛି ଯୋଉ ଆମ ଘରେ ଯୋଉ ବଡ଼ ଭାଇ ହରିକା ସେ କଣ କରନ୍ତି ନା ସୋ ଳେ ସବୁ ପଳେଇବେ ଯୋଉ ଗୋଟେ ଘରେ ଟିଭି ଥିବ ତାଙ୍କରି ଘରେ ଯାଇ କଥା ହୁଅନ୍ତି ମାନେ ଗୋଟେ ସିଏ ଗୋଟା ଭଲ ପାଇବା ଆଉ ହୁଁ ଆଉ ଏବେ ତ ଟାଡେ ଆଉ ଧନ ଭିଡିଓ କଲ୍ କର ଆଉ ଆଉ ଏଇଆ କଥା ଆଉ ତା ନାଇଁ ତମେ ଦେଖିଛ ନା ଭୁବନେଶ୍ୱରରେ ବି ଛାତ ଉପୁରରେ ସବୁ ଗଛ ଫଛ ଲଗାନ୍ତି? ଫଳ ପନିପରିବା ମାନେ ବହୁତ ଛୋଟ ଗଛ ମାନେ ଛୋଟ ଅମୃତ ଅଣ୍ଡା ଗଛ ଏଇତ ତା ଦେହରେ ଦୁନିଆ ଫଳ ହେଇଥିବ ସେଗୁଡାକ ଦେଶି
କେ ଜାଣି ସେ କେମିତି କ ବନାନ୍ତି ମୁଁ ତ ଭିଡିଓ ବି ବହୁତ ସାରା ଫୋନରେ ଦେଖିଛି ସେମତି ଛାତ ସାରା କେତେ କଣ ସବୁ ଫଳି ଥାଏ କେମିତି ଏତେ ସାରା ହୁଏ ମୁଁ ବୁଝିପାରନି।
ଆରେ ବିଶ୍ଵାସ କରିବନି ମୁଁ ସେମିତି ଥରେ ଟ୍ରାଏ କଲି କରିବି କଣ ମାନେ ମୁଁ କହ ହଁ ଅନଲାଇନ ମଗେଇ ଦେଇଗଲି ତାପରେ ସିଏ ଯୋଉ ଖ ତ ଆଣନ୍ତି ନା ସେ ଖତ ବି କିଣିକି ଆଣନ୍ତି।
ହୁଁ ହଁ ସେଆ ତ ମୁଁ ତ ସେଆ କହୁଚି ଆମାର ଅର୍ଡର କରିଥିଲି ବୋଲି ଖ ତ ଵି ଅର୍ଡର
ସେ ମାନେ ଖତ ଟା ଅର୍ଡର କର ମୁଁ କଣ କଲିି ନା ଏଇ ଯୋଉ ଗାଈ ଗୋବର ଆଣିିକି ପକେଇଦେଲି। ବୋଲେ ସିଏ ସିଏ ବି ଗୋଟେ ଖତ ନା ସେ ଗୁଡ଼ା ସବୁ ବିଲରେ। ବିଲରେ ପଡୁଛି ନା ମୁଁ କିନ୍ତୁ ଫ୍ରେଶ ଗୋବର ଆଣି କି ପକେଇ ଦେଲିି।
ଇସ୍। ସେ ଗଛ ବା କଣ ମାନେ ଖାଇଯାଏ କୁହନ୍ତି ଗଛ ଟା ରୁହେନି ମାନେ ଭଲ ହବନି। ସେମିତି ହେଲେ ମୂଳ ଖାଇଯିବ ନା। ଫ୍ରେଶ ସେମିତି ପକେଇଲେ ଆଣିକିନା କୁହନ୍ତି ମାନେ ଖାଇଯିବ ମାନେ ଗଛ ମୂଳ ଖାଇଯିବ ହବନି ବେଲିକି ମରିଯିବ ଗଛ।
ତାଏଲେ ମୁଁ ସେ ଶୁଖିଲା ମାନେ ସେଇଟା ରୁହେ ଛଅ ମାସ ରହିକି ସେଇଟା ପୁରା ମାନେ ଯୋଉ ସଡି ଯାଏ ନା। ତ ସେ ସେଟା ହେଲେ ମାନେ ତାପରେ ଯାଇ ଖତ ହୁଏ। ମାନେ ଖାଲି ତ ଗୋବର ହୁଏନି। ନା ଗୋବର ସହିତ ଯୋଉ ସବୁ ଜିନିଷ ମାନେ ଯୋଉ କାଗଜ ଜରିଫରି ମିଶିକି। ସେଗୁଡା ସବୁ। ମାନେ ଗୋଟେ ଆ ହଁ ମିଶି ଯାଏ ସେଇଗୁଡା ଖତ କୁହନ୍ତି। ଓହୋ ତାହଲେ ବୁଝିଲି ବୁଝିଲି ଏଇଆ କଥା ଆଉ। ତ ଚାଷ ବାପା କରନ୍ତି ନା କିଏ କରନ୍ତି?
ନାଇଁ ନାଇଁ ବାବା ଚାଷ କରନ୍ତିନି ତ ମୋ ବାବା ମାନେ ଆମେ ହିଁ। କରୁ ମୋ ସାନ ଭଉଣୀ ମୋର ଆମେ ଦି ଜଣ ହିଁ କରୁ ଆଉ କିଏ କରନ୍ତିନ ଆମେ ଦି ଜଣ ହି ଫୁଲ ଗଛ ଯାହା ଛାତ ଫା ତ ରେ ଲଗାଉ ମୋ ବାବା ଙ୍କର ବାବା ଗ
ଗମେଟ ଚାକରି।
ହଁ ମୋ ବାବା ଙ୍କର ଗମେଣ୍ଟ ଜବ୍ ଥିଲା ଏହି ମାସରେ ରିଟାର୍ଡ଼ କରିଛନ୍ତି।
ଓହୋ ଯା ହଉ ମାନେ ମୁଗ ଆଡେ ଚାଷ ହଉଚି। ଓହୋ ଆମର ଟିକେ ପଟା କରେଇ ଦବ ତ।
କାମ ସବୁ କରନ୍ତି ଆଉ ପଟା ପାଉତି କଣ ସବୁ ସେ କାମ ସବୁ ତାଙ୍କର ଆଉ।
ଆଉ ଟିକେ ଅଲଗା ମାନେ କାହା ଯେଗା କା ଜମି ଆଣିକି ମୋ ନାରେ କରିଦେଲେ ହବନି।
ଉଁ ହେଁ ହେଁ ହେଁ ସେମିତି କେମତି ହବ ହେଁ।
ହଉଛି ନା ଆଉ।
ହୁଁ।
ତାହେଲେ ତମର ଭଲ ଅସୁବିଧା କିଛି ନାହିଁ।
ସେମିତି କେମିତି ହବ ଅସୁବିଧା କିଛି ନାହିଁ।
ଆଜିକାଲି ଦିନରେ ତ ଯାହା ହେଲାଣି ରେଟ ସବୁ ତ ଅସୁବିଧା ଆଉ ଯେତେ ଦେଲେ ସେ ତେ ମାନେ ନିଅଣ୍ଟ।
ହଁ। ହୁଁ ସ
ଆଉ ତମର କଣ କଣ କରୁଛ ଦିନ ଯାକ ମାନେ ଖାଲି ଘରେ।
ଦିନ ଯାକ ହଁ ଆଜି କୁଆଡେ ଯାଇନି ତ ଆଜି ଘରେ ଭୁବନେଶ୍ଵର ଯିବି ସାର୍ କହୁଥିଲେ ଇନ୍ ଟରଭ୍ୟୁ କଥା କହୁଥିଲେ କହିଲେ ତ ପଳେଇବି ଯାହା ବି ହେଲେ ଆ ଭିତରେ କେବେ ଗୋଟେ ଯିବି ମୋ ରୁମ ମେଟ୍ ମାନେ ପ୍ରକୃତରେ କେହି ନାହାନ୍ତି ସମତ ତୁଙ୍କୁ କଲ୍ କରିୁଥିଲି ସମସ୍ତେ ଘରେ ଅଛନ୍ତି କେହି ଆସି ନାହାଁନ୍ତି ତ ମୋତେ କହିଲେ କି ଯାଅନି ମିଶିକି ଯିବା। ତ ଆମେ ଯିବୁ ସବୁ ଆଉ ଆଉ ତିନ ଚାର ଦିନ ଭିତରେ ସମସ୍ତେ କଥା ହେଇକି ପଳେଇବୁ ଭୁବନେଶ୍ୱର ସିଆଡେ ଇଣ୍ଟରଭ୍ୟୁ ପାଇଁ ପ୍ରିପେୟାର୍। ଆଉ।
ହ ସେଠି ଯାଇଁ ପଢିବ ନା? ହଁ ହଁ। ତା ମାନେ ଆଁ ଭଲ ଏ ଭୁବନେସର ଏଁ ଯୋଉ ଛୁଟି ଥିଲା ବୋଧେ ସେଇଥି ପାଇଁ କେହି ଆସି ନଥିବେ।
ନାଇଁ ମୋର କଥା କହୁଛ ଛୁଟି ଥିଲା ବେଲି।
ତମର କଟୁଛି ନେଟୱାରକ ନାଇଁ।
ହଁ ନେଟୱାର୍କ ଥିବ ହଁ ମୋର ତ ଅଛି ଫାଇଭ୍ ଜି ନେଟୱାର୍କ।
ବ୍ରେ ବ୍ରେକ୍ ହଉଚି ତ?
ଶୁଭିଲା ଏବେ?
ଶୁଭିଲା ଶୁଭିଲା।
ହୁଁ।
ଆଉ ରାତିରେ କେତେବେଳେ ଖାଉଛ?
ରାତିରେ ଦଶଟା। ତା
ଦଶଟା କଣ କଣ ରୁଟି ଦଶଟା ଖାଉଛ?
ନା ନା ନା ଦଶଟା ଦଶଟା ଟାଇମ ଦଶଟା ହେଲେ ଖାଉ।
ଓ ହୋ ହୋ।
ହୁଁ ଦଶଟା ରୁଟି ଖାଇପାରିବି ମୁଁ।
ହନା।
ତମର ଖାଇବା ଟାଇମ କେତେବେଳେ?
ମୋର ଏଇ ସାଢେ ନଅଟା ଆଉ।
ହଁ।
ଖାଇବି ଖାଇକି ମାନେ ମୋବାଇଲ ଚିପିବି ବାରଟା ହବ ଯାଇକି ଶୋଇବି।
ହଁ ତାହାଲେ ମୋର ତୁମଠୁ ଆହୁରି ଲେଟ୍ ମୋର ଗୋଟେ। ଗୋଟେ ସାଢେ ଗୋଟେ ଦିଟା ଏମିତିଆ ଟାଇମ ହେଇଯାଏ।
ନାଇଁ ଏତେ ଲେଟ୍ କଲେ ବା ଆ ସିଆଡେ ଝାଡୁ ଉଡିକି ଆସିକି ବାଡେଇ ହବ।
ସେ ହେ ହେ ହେ।
ଆଉ ସକାଳୁ ଉଠିଲେ ଚଳିବ ଆଠ ଟା ନଅଟା ହେଲେ ଚଳିବ। କିନ୍ତୁ ରାତିରେ ଟାଇମ ରେ ଶୋଇଲେ ସକାଳୁ ଉଠିଲେ ଚ ମାନେ ଲେଟରେ ଉଠିଲେ ଚଳିବ। ଆଉ ସକାଳୁ ଯୋଉଦିନ ଛଅଟାରୁ ଉଠି ପଡିଥିବି ଆ ଦିନଆଙ୍କ ଖାଲି ଢ଼ୋଳଉଥିବି ଆ ଖା ନହେଲେ ଖ ଖରାବେଳେ ଶୋଇପଡିବି ଇ ମାନେ ନିଦ ମାଡିବ ଆଉ।
ହୁଁ ଆଉ ତମେ ତାହେଲେ ଚାକିରିକି ଯାଉଛ କେତେବେଳେ?
ଘରେ ଚାଲୁଛି।
ଘରେ ଚାଲିଛି ୱାର୍କ ଫ୍ରମ ହୋମ ତମର? ହଉ ହଉ ତୁମର ଅଫିସ ଟା ତାହେଲେ କୋଉ ଏରିଆ?
ଅ ଭୁବନେଶ୍ଵର ପା ଯୋଉ ରଶୁଲଗଡ଼। ଆ
ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ। ଆଇନା ମାନେ ଚାଲିଚି ଏବେ ଅଫିସ ଚାଲିଛି।
ହୁଁ ହୁଁ ହୁଁ।
ଚାଲିଛି ସରିବ ଦଶଟାରେ ସରିବ ଆଉ। ତା ପୂର୍ବରୁ ଖାଇଦିଏ ଖାଇଦବା ଟିକେ ଆଉ। ଖାଇଦେଇକି ଦେଖିବା ମୋବାଇଲ କେଞ୍ଚିବା ନହେଲେ କିଏ ଯଦି ଥିବ କଥା ହବା ଆଉ। ନା ରାତିରେ କେହି ରହୁନାହାନ୍ତି ଦଶଟା ପରେ କେହି ରହୁନାହାନ୍ତି ଆଉ।
ହଁ ହଁ ହଁ।
ହଉ ଏଗାରଟା ରାତିରେ କଣ ରୁଟି ନା ଭାତ?
ହଁ ରୁଟି ହିଁ ହବ।
ସବୁ ଏବେ ସମସ୍ତେ ରୁଟି ଖାଇଲେନି। ସେ ସବୁ ଡାଇବେଟିସ ହେରିକା ବାହାରୁଛି ନା କ
ହୁଁ।
ଓହୋ ତାମାନେ ରୁଟି କେତେଟା ଖାଉଛ?
ରୁଟି ଗୋଟେ ଦେଢ଼ଟା ନହେଲେ ଦୁଇଟା ଅତି ବେଶୀରେ ଦୁଇଟା ଆଉ।
ବଞ୍ଚୁଚ କେମିତି? ମାନେ ଏତେ କମରେ ତେ ମାନେ
ହଁ ହଁ କମରେ କଣ ଆଉ କେତେ ଖାଇବି।
ଆରେ ମିନିମମ୍ ତ ତିନିଟା ଖାଇବ ନା
ନାଇଁ ନାଇଁ ମୋର ମାକ୍ସିମମ୍ ଦିଟା।
ହେ ପ୍ରଭୁ। ତା ମାନେ- ତା ମାନେ କଣ ଦେଖାଉଛି ଜଣାପଡୁଛି।
ତାହେଲେ ଖରାବେଳେ ମାନେ ସକାଳୁ କଣ ଖାଉଛ?
ସକାଳୁ ଯାହା ବନାହେଇଥାଏ ମମି ଯାହା ବନେଇବ ମ୍ୟାଗି ନହେଲେ ଉପମା। ନହେଲେ ପରଟା ପରଟା ଆଜି ତ ପରଟା ପରଟା ବନେଇଥିଲା ଏମିତି ସକାଳୁ ଖାଇବା ଆଉ।
ହେଲା ଏଗୁଡା ଯିବ ନିି ମୋ ଦ୍ୱାରା
ଆଉ ତାହେଲେ ତମେ କଣ ତମେ କଣ କହୁଛ ସକାଳୁ ତାହେଲେ
ସକାଳୁ ଉଠିକି ଚା ଆଜି ଖାଇଥିଲେ ଚା ଚକୁଳି ପିଠା କରି ଦେଇଥିଲେ। ଚକୁଳି ପିଠା ଦିଟା ତିନିଟା ବାଡ଼େଇ ଦେଲି ତାପରେ ଟିକେ ବୁଲିବାଲି ଆଇଲି ତାପରେ ଦଶଟା ବେଳକୁ ପଖାଳ ଖାଇଲି। ସକାଳୁ ପଖାଳ ମୋର ଆଗେ ନ ଖାଇଲେ ହବନି। ପାଖାଳ ଖାଇଦେବି ଖାଇକି ତାପରେ ସାଢେ ବାରଟା ବେଳକୁ ଖରା ତ ଯେମିତି ହଉଛି ସକାଳୁ ଗାଧୋଇବା ଇଛ ହୋଊନି ମାନେ ସେ ଠିକ ଖରାରେ ଗାଧୋଇ ପଡିବ ଥଣ୍ଡା ଲାଗିଯିବ। ଆସିକି ଗୋଟରେ ଖାଇଦେବି ଆଉ ଖାଇକି କି କାମ ଚାଲିବ ଆଉ।
ଘରେ ହିଁ ରହୁଛ ନା।
ହଁ ଘରେ ରହୁଛି।
ବଢ଼ିଆ ମାନେ ଅଫିସ୍ ଯିବାକୁ ତୁମକୁ ଟୋଟାଲି ବି ପଡ଼ୁନି।
ନା କେବେ କେମିତି ଯଦି ବର୍ଷ ରେ ଡାକିବେ ନହେଲେ ନାହିଁ।
ବଢିଆ ତ ତମର ବି କହୁଛ ବହୁତ ବର୍ଷ ହେଲାଣି ମାନେ କଲଣି।
ହୁଁ ହୁଁ ହୁଁ।
ହୁଁ ହୁଁ।
ତାପରେ ଯେତେ ଦେଲେ ବି ଅସୁବିଧା ଟିକେ ବିଜନେସ୍ ଲାଇନ ରେ ଯିବାକୁ ଇଚ୍ଛା ଆଉ
ନିଜର ଗାଡି ଗାଡି କଲେ ଟିକେ ନିଜ ମାନେ ମାନେ ନିଜର ଗୋଟେ ରହିବ।
ହୁଁ ହୁଁ।
ଆଉ ଏମିତି ସେଇ ଆମର ତ ମାନେ ରୋଡ ସାଇଡ ଏରିଆ ନା ତ ସେଇଟା ଟିକେ କଲେ ସୁବିଧା ହବ ମୋତେ ସୁବିଧା ହବ।
ହଁ।
ମାନେ ଏଗୁଡା ସବୁ ଛାଡ଼ିକି ଗାଡ଼ି ଚାରିଖଣ୍ଡ କରିକି ଖାଲି ବୁଲିବି।
ହଁ।
କେପ୍ ଟା ଉପରି ପଇସା ଆଉ।
ହଁ ହଁ ବାସ୍ ସେ ଟ୍ରକ ମାନେ ଟ୍ରକ୍ କହୁଛ ନା କରିବା କଥା।
ହଁ ଟ୍ରକ ଟ୍ରକ।
କଲେ ପଇସା ହିଁ ଆଉ।
ହଁ ସିଏ ମାନେ ଯଦି ହବ ଏକତ୍ରରେ ମିଞ୍ଚେଇ ହବ ନହେଲେ ନାଇଁ କେଞ୍ଚେଇ ହବ।
ଆମ ଘର ପାଖରେ ଜଣଙ୍କର ତିନି ଚାରିଟା ଟ୍ରକ୍ ତାଙ୍କର ବଢିଆ ପଇସା ହେବିି ପଇସା ତାଙ୍କର।
ହବା ଯେତିକି ପଇସା ମାନେ ଚାକିରିରେ ନାହିଁ ସେତିକି ପଇସା ବେପାର। ସେ ତମେ ଗୋଟେ ଦେଖୁନ ଛୋଟ ଦୋକାନ ଟାଏ କଲେ କଣ ପଇସା ନାହିଁ? ଯୋଉ ପାନ ଦୋକାନ କି ମିଠା ଦୋକାନ କରୁଛନ୍ତି ସେ କଣ କମ ପଇସା ଇନକମ କରୁଛନ୍ତି? ତ ମିନିମମ ଟା ଯାହେଲେ ବି ତାଙ୍କର ଏଇ ଯୋଉ ତମେ ଯୋଉ ଚାକିରି କରିକି ଯୋଉ ମାସକୁ ପନ୍ଦର କୋଡିଏ ହଜାର
ହଁ ହଁ ହଁ ହଁ ହେଇଯାଉଛି କାଇ ହଁ ତାଠୁ ଅ ଅଧିକା ହେଉଥିବ।
କିନ୍ତୁ ସିଏ ତାଙ୍କ ମାନେ ସ୍ୱାଭିମାନରେ ରହିଲେ ନା ତମେ ମାନେକିରିରେ ରହିଲେ କଣ ଜଣକ ଅଣ୍ଡର